କୁହନ୍ତୁ।
ହୁଁ
ହଁ କୁହନ୍ତୁ -ହଁ କୁହନ୍ତୁ। ହୁଁ।
ଭାଇ।
ଗୁଡ଼ ମର୍ନିଂ ଭାଇ -ଗୁଡ଼ ମର୍ନିଂ- ଗୁଡ଼ ମର୍ନିଂ ଭାଇ। ଖବର୍ ତ ଏବେ ପେପର୍ ପଢୁଥିଲି ଆଉ। ପେପର ପଢୁଥିଲି। ହଁ- ହଁ।
ହଁ।
ଆଜି କଣ?
ଆସିଥିଲା ଆଉ ଯୋଉ ଅଙ୍ଗନବାଡିରେ ବିରିୟାନୀ ଅଣ୍ଡା ଛତୁଆ ମିଳିବ ଆଉ। ଆଉ କୁହନ୍ତୁ କଣ ତମେ କୋଉଠି ଅଛ କି?
ଅଛି ଆମ ଗାଁ ରେ ଗାଁ ବାହାରେ ଟିକେ ଅଛି ମୋ ମାନେ ଗାଁ ରୁ ମାନେ ଏଇ ଯୋଉ ବାହାର ଆଡେ ବସି ମୋ ତ ଆ ଥିଲି ରଜ ପାଇଁ ଟିକେ ଗାଁ କୁ ବୁଲିିବାକୁ ଯେ ମୋ ହାତ ଟିକେ ଫ୍ରାକ୍ଚର ହେଇଯାଇଚି। ମୋ ହାତ ଫ୍ରାକ୍ଚର ଯୋଗୁ ମୁଁ ଟିକେ ଦୁଃଖିତ କୁଆଡେ ବୁଲି ଯାଇ ପାରୁନି।
ଓହୋ।
ଆଉ ଆପଣ କଣ ଖାଇଥିଲେ ଆଜି?
ଖାଇଥିଲି ଯୋଉ ହାତ ମୁଗ ଡାଲି।
ଭାତ ମୁଁ ଗଲାଲି?
ହଁ।
ହୁଁ ହୁଁ।
ଆଉ ପୋଟଳ ଚଟ
ପୋଟଳ ଚଟଣି?
ହଁ।
ହଁ ହଁ।
ହାତ ଟା କେମିତି ଭାଙ୍ଗିଲା?
ହାତଟା ଯାଇଥିଲି- ବାଇପାସ ଆଡେ ଟିକେ ବୁଲି ତ। ସେଆଡେ ଏଇ ଯୋଉ ଗାଡି ବଡ ଗାଡି ଆସୁଥିଲା ଟିକେ ଦେଖିକି ଡରିକିନା ଲିପ୍ ହେଇଗଲା ମୋ ଲୁନାଟା ନେଇଥିଲି ତ ସେଇଟାରେ ପଡ଼ିକିନା ଭାଙ୍ଗିଗଲା ଆଉ।
ଓ ସେ ମୋ ବାଇପାସ ରେ ମୋ ମଝି ଗୋଟ ଟା ରିପୋରିଂ ଅଛି।
ଓହୋ ମୁଁ ତ ଏବେ ଫାର୍ମ ହାଉସରେ ଅଛି।
ଫାର୍ମ ହାଉସୁ ମାନେ କଣ କୁକୁଡା ଫାର୍ମ ହାଉସୁ?
ନା ନା ଛେଳି ଫାର୍ମାଉସୁ।
ଓହୋ ତମର ଛେଳି ରଖିଛ କି?
ହୁଁ।
କେତେ ଭାଇ ଛେଳି କଣ କେମିତି ରେଟେ ଏଇନା ଦଉଛନ୍ତି? ନହେଲେ ଛେଳି ଆମକୁ ଦଉନାହାନ୍ତି ଗୋଟେ ଜୋଡେ।
ହୁଁ ଛେଳି ବାଇ ପନ୍ଦର ହଜାର ପଡିବ।
କଁ ଖାସି ନା କଢ଼ି?
କଢ଼ି।
ବଢିଆ। ହୁଁ ହୁଁ ଆଉ? ଭାଇ କଣ ତମେ କୁଆଡେ କେବେ ବୁଲି ଯିବାକୁ ଠାକୁରଙ୍କ ପାଖକୁ ତମର ମନ ଅଛି ନାଇଁ?
ନା ମନ ନଥିଲା ଯେ ଆଉ ମନ ନାହିଁ।
ମନ ଅଛି ରଥଯାତ୍ରା ପାଇଁ
କଉଠୀ କି ପୁରୀ?
ଆଜ୍ଞା ନା ପୁରୀ ନଥିଲା ହାତୀ ବାରି
ହାତୀବାରି ହାତୀବାରି ଇଆଡେ ବି ହଉଛି ନାଇଁ କି? ହାତୀ ବାରି ଏଟା କୁଆଡେ ଗୋ ଭାଇ?
ହାତିବାରୀ ଯୋଉ କେଉଁଝର ଆଡେ।
କେଉଁଝର କେଉଁଝର ଡିଷ୍ଟ୍ରିକ୍ଟ ନାଇଁ କି?
ଆଜ୍ଞା।
କେଉଁଝରରେ ଡିଷ୍ଟିକରେ ତ କଣ ଆମର ଘଟଗାଁ ତାରିଣୀ ଅଛି ନା।
ସେଟା ଢେଙ୍କାନାଳରେ ଅଛି ନା। ନା ହଁ ସେଇଠି ଅଛି ସେଇଟା ସେ ଜାଗା ଟା।
ହୁଁ ହୁଁ କେବେ କ ଘଟଗାଁ ତାରିଣୀ କେତେଥର ଯାଇ ।
ଏଇ କାଲି ଯାଇଥିଲି ପା ହୁଁ।
ଉଁହୁଁ। ଆଉ ଯାଇଥିଲେ ଠାକୁରଙ୍କୁ କଣ ମାଗିଲେ କଣ କେନ୍ତି ମତେ ବୁଦ୍ଧି ଦିଅ ଜ୍ଞାନ ଦିଅ ବଳ ଦିଅ ଶକ୍ତି ଦିଅ।
ଉଁ ମାଗିଲେ ଆଉ।
ଉଁହୁଁ ଆଉ ବାହା ସା ହେଇଚନ୍ତି ନା ନାଇଁ।
ନା ନା।
ମ୍ୟାରେଜ ହେବେନି।
ନା ଓଥୋରା।
କଁ କହିଲା ପାହାଡ ହୁଁ ହୁଁ। ହାଲୋ। ହାଲୋ। ହାଲୋ ହାଲୋ ଭାଇ ତମର ନେଟୱାର୍କ ପାଉନି।